ହଉ।
ଭାଇ ଜୟ ଜଗନ୍ନାଥ ଭାଇ।
ଭାଇ ଜୟ ଜଗ କଣ କରୁସନ୍ତି ଭାଇ।
ବର୍ତମାନ ଉଠିକିରି ରୁମ୍ ରେ ଅଛି ଘରେ ଅଛି।
ହ୍ୟାଲୋ।
ଆଜ୍ଞା ଭାଇ କହୁନାହାନ୍ତି ସୁବୁଚି କୁହନ୍ତୁ।
ହଁ ଭାଇ କଣ କରୁସନ୍ତି?
ମୁଁ ତ ହେଇ ସକାଳୁ ଉଠିଲି ଉଠିକି ଘରେ ହିଁ ବସିଛି ନିତ୍ୟର ନିତ୍ୟ କର୍ମ ସାରିକି।
ଆଉ ମେଘ ପକଉଚି ନା ନାଇଁ?
ଆଜ୍ଞା ଭାଇ ଦୁଇ ତିନି ଦିନ ହେଲା ବର୍ଷା ତ ସମ୍ଭାବନା ଲାଗି ରହିଛି। କଣ କରିବା ଆପଣ ସେଠି କେମିତି କଣ ହଉଛି ବର୍ଷା କହିଲେ।
ଆମର ଏପଟେ ତ ଜୋରିଆ ପକଉଛି ଛାଡିବାର ଚାନ୍ସ ହଉନି ଆଉ।
ଆଚ୍ଛା ଆଚ୍ଛା ଅତ୍ୟଧିକ ପକଉଛି ବର୍ଷା ତାହେଲେ ଅତ୍ୟଧିକ ମାତ୍ରାରେ। ହଁ, ଆପଣ ସମସ୍ତେ ଯୋଉ, ଆପଣ ଭଲ ଅଛନ୍ତି?
ହଁ ଭାଇ।
ଆଛା ଆଛା ତ ଆପଣଙ୍କ ପରିବାର ସମସ୍ତେ ଭଲ ଅଛନ୍ତି? ଆଜ୍ଞା।
କଣ ଖାଇଛନ୍ତି କଣ?
ନାଇଁ ଭାଇ କିଛି ଇ ଖାଦ୍ୟ କିଛି ପରିମାଣ ହେଇନି ହବ ଆଉ କିଛି ଟାଇମ୍ ପରେ କିଛି ସମୟ ପରେ ଆଉ, ଆଜ୍ଞା!
ହେଇନି।
ନା ଭାଇ, ଜଳଖିଆ ର ଜଳଖିଆ ବି, କିଛି ବି ପ୍ରୟୋଗ ହେଇନି। କରିବା, ସ୍ନାନ କରିବା, ନିିତ୍ୟ କର୍ମ ସାରିବା, ସାରିଲା ପରେ,
ଏକାଥରେ ଭାତ ଖାଇବେ ଆଉ, ମିଲି ଆଉ।
ପ ଆପଣ ସକାଳୁ ଜଳିଖିଆ, ଭୋଜନ କରିସାରିଲେଣି।
ଆଜ୍ଞା ଆଜ୍ଞା। ଘରେ ପୁରି ଟିକେ ହେଇଥିଲା, ଆଉ ତରକାରୀ ହେଇଥିଲା ତ। ପୁରି, ତରକାରୀ ଖାଇଥିଲି ସକାଳେ ଆଉ।
ଆଉ, ଆପଣ ପଟେ କେତେ ଦିନ ହେଲା ମେଘ ପକଉଚି?
ଦେଖନ୍ତୁ, ଚାରି ଦିନ କି ପାଞ୍ଚ ଦିନ ହେଲା।
ହ୍ୟାଲୋ।
ଏଇ ଲଗାତାର ବର୍ଷା ଆରମ୍ଭ, ସମ କଣ୍ଟିନ୍ୟୁ, ଚାରି ପାଞ୍ଚ ଦିନ ହବ ଆଉ,
ଆଜ୍ଞା।
ବର୍ଷାର, ବର୍ଷା ଲାଗି ରହିଛି, ଛାଡିବାର ନାମ ହିଁ ନଉନି। ଏମିତିରେ ବି ବାହାରକୁ ତ ବାହାରି ହଉନି, କିନ୍ତୁ ଉ
ଆଜ୍ଞା।
। ଏ ସୂର୍ଯ୍ୟ ଦେବତା ତ ତାଙ୍କର କିରଣ ଟିକେ, ଆଜ୍ଞା। ତ ଏମିତିରେ ବି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
ତ ମଣିଷର ଯେମିତି ଏଇ ସୂର୍ଯ୍ୟଦେବ ଖରା ଯେମିତି ମଣିଷକୁ ନ ପଡେ ନା, ତ ଦେହ ଆପଣଙ୍କର କଣ ଅସୁସ୍ଥ ହେଇ ହେଇ ଯିବ କି ନାଇଁ।
ଆଜ୍ଞା।
ମଣିଷ ଏବେ ଚାରି ଦିନି, ପାଞ୍ଚ ଦିନି ସୂର୍ଯ୍ୟ ଦେବଙ୍କର ଆବିର୍ଭାବ ନ ହେବାରୁ ଅ ବହୁତ ଅ ଅଳସୁଆ ମଣିଷ ପରି ଲାଗୁଚି।
ଆଜ୍ଞା।
। । ମୁଁ କହିଲି ସେଠି କେମିତି କଣ ଯାଇଛନ୍ତି ଆଜି ତ ରବିବାର କୁଆଡେ କଣ ଭ୍ରମଣ କରିବାକୁ ଯିବେ ନା କଣ ଆପଣ କହିଲେ।।
ମେଘ, ମେଘ ତ ଆମର ପକ ପକଉଚି ଏବେ ବର୍ତ୍ତମାନ। ତ ମେଘ ଛାଡିନି। ଏମିତି ଗାଁ ଠି କ୍ରିକେଟ ଖାଲି ଖେଳ ହବ ଆଉ।
ଖେଳି।
ଆଜ୍ଞା। କ୍ରିକେଟ ଟିକେ ଖେଳ ହେବ ଉପରଓଳା ଆଉ। କଣ ଆଉ ହବ? ଘରେ ବି ବହୁତ ବିଦାଡିଆ ଲାଗୁଚି ବହୁତ। ଆଉ ଆପଣଙ୍କ ପଟେ ମେଘ ପକଉନି?
ବୁଝିବା
ଆଜ୍ଞା?
ମୁଁ କହିଲି, ଆପଣଙ୍କର ଆଜି ରବିବାର ହେତୁ ଆଖ ପାଖ ଯେମିତି କିି ଆପଣଙ୍କର ବର୍ଷା ।
ଆଜ୍ଞା। ବର୍ଷା ତ ଆମର ଲାଗି ରହିଛି କାଲି ରାତିରୁ। ଅ ଛାଡିବାର ନାହିଁ। ଟିକେ ଛାଡ଼ିଲେ ପୁଣି ଆଉଥରେ ପକଉଚି।
ଆପଣ କୋଉଠି ବୁଲିବା କିମ୍ବା ଭ୍ରମଣ କରିବାକୁ ଇଚ୍ଛୁକ। ଯେମିତି କିି ୱାଟର ଆମର ଯେମିତି କିି ଝରଣା ଆଉ ସେଠି ବୁଲିବା ପାଇଁ ବହୁତ ଇଛୁକ ଅଛନ୍ତି। ତ ନା ନାଇଁ? ନା ସେମିତି କିଛି ଆପଣଙ୍କର ଇଚ୍ଛୁକ ନାହିଁ?
ନାଇଁ ଆଜ୍ଞା ବହୁତ ଇଚ୍ଛା ମୋର। ଏଇ ଆମର ଝରଣା ଆଉ ଯେମିତି କିି ଆଁ ଆମର ନଦୀରେ ପାଣି ଆସେ। ମେଘ ପକେଇଚି ତ ନଦୀ ରୁ ନୂଆ ପାଣି ଆସେ। ତ ସେଥିରେ ଗାଧେଇବା ପାଇଁ ବି ମତେ ବହୁତ ମଜା ଲାଗେ।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
ମତେ ଏକୁଟିଆ ଯିବାକୁ ଭଲ ଲାଗେନି। ସାଙ୍ଗସାଥି ଟିକେ ହେଲେ ମଜା ଟିକେ ଲାଗେ।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
ଦି ଚାରି ଜଣ ହେଲେ ବୁଲିବାକୁ ମଜା ଲାଗେ। ଆପଣଙ୍କୁ କେମତି ଭଲ ଲାଗେ?
ଜଣେ ହିଁ ବିବାସ ଶିଖୁଥିବେ। ତ ଆପଣ ଜଣେ ହେଇଯିବେ ତ କଣ କରିପାରିବେ କହିଲେ?
ନାଇଁ ଆଜ୍ଞା ଏକୁଟିଆ ନିଜକୁ ଗୋଟେ ଅବାଗିଆ ଲାଗେ। ମାନେ ଭୟ ଟିକେ ଲାଗେ ଆଉ। ଏକା ଏକା ନା। ଆଉ ସାଥିରେ ଜଣେ ଠିଆ ଥିଲେ। କୋ କୌଣସି ଇଏରେ ଭୟ ଲାଗେନି।
ଆପଣ ହ ଯିବେ।
ଆଜ୍ଞା।
ତ ଭାଇ ଆପଣଙ୍କ ତ ରଥଯାତ୍ରା ଆଉ କିଛି ଦିନ ରହିବ। ଆପଣ ତ ଜାଣିଛ
ଆଜ୍ଞା।
ଆପଣ ରଥଯାତ୍ରା କୁ ଆ ଯିବି। ରଥଯାତ୍ରା ଆପଣ ବୁଲିଚନା ନାଇଁ? ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଆପଣ ରଥଯାତ୍ରା ବୁଲିଯିଏ ନା ନାହିଁ?
ଆପଣ ଯାଇଥିଲେ।
ଆଜ୍ଞା ଶୁଭୁନି ଟିକେ। ହ୍ୟାଲୋ।
ମୁଁ କହିଲି କି ଜଗାର ଡୋରି ଲାଗିଲା ଆପଣ ଯାଇପାରିବେ। ନାଇଁ ତ ନାହିଁ ଆପଣ ଯାଇପାରିବେନି। ଆଜି କଣ ହେଇଚି? ଉଁ ହୁଁ। ଏ ଭାଗ୍ୟ ଅଛି କି ନାଇଁ ଏ ରଥର। ସେ ଦୌଡି ଟାଣିବା ପାଇଁ ଆମର।
ଆଜ୍ଞା।
ହୁଁ।
ଆମର ରଥଯାତ୍ରା ମୁଁ ଯିବିନି ଏଥର ଭାବିଛି। ଅ ଦେଖ କଣ ହଉଛି ଏମ ତ ପାଣିପାଗ ତ ପକଉଛୁୁ।
ଉଁ ହୁଁ।
ଦେଖାଯିବ ଯାହା ହବ ଆଉ। ବର୍ଷା ଟା ଛାଡିଯିବ ବୋଲି କହୁଛନ୍ତି ପାଞ୍ଚ ତାରିଖ ଭିତରେ।
ତ ହେଇଗଲା ଆପଣ
ହ୍ୟାଲୋ।
ଜାଣିଛନ୍ତି କାଇଁ ବର୍ଷାର ନାମନିଶମ ଛାଡିବାର ନାମ ହିଁ ଧରୁନି। ବୁଝିଲେ। ତ ଦେଖିବା ଆଗକୁ କଣ ହଉଛି ଆଜି ବି ତ ରବିବାର। ଆଗକୁ ତ ସାଙ୍ଗମାନଙ୍କ ସହିତ କୁଆଡେ ଭ୍ରମଣ କରିବା ପାଇଁ ବହୁତ ଇଛୁକ। କିନ୍ତୁ ତା ଲାଗି ହେତୁ ବିଚାର କରିବୁ।
ଆଜ୍ଞା।
ରବିବାର ଦିନ ଯିଏକି ହଉ ଆପଣଙ୍କର କିଛି କାମ କରନ୍ତୁ କିବା ନ କରନ୍ତୁ। ପୁରା ସାତଦିନିର ସାତ ଦିନ ଏ ଯୋଉ ଡ୍ରେସ୍ ପିନ୍ଧି ଥିବେ କି ପେଣ୍ଟ୍ ସାର୍ଟ ପିନ୍ଧିଥିବେ ଯଉ କପଡା ପିନ୍ଧିଥିବେ ଆପଣ। ତ ସେଇଗୁଡା ତ ଆପଣ ବୁଝିଲେ କି। ତ ଆପଣଙ୍କ ସେଇଟା ହେଉଛି ମୁଖ୍ୟ କାରଣ, ସେଇଟା ଆପଣ ପରେ ଯଦି ଆପଣ ପୋଷାକ
ଆଜ୍ଞା,
ଆପଣ ଆଉ କରିବେ।
ଆଜ୍ଞା ଆଜ୍ଞା ଶୁଭୁନି ଟିକେ। ଆଜ୍ଞା ଶୁଭୁନି।
ଆଉ ଆପଣଙ୍କ ର ରୋଷେଇ କଣ ହେଇଛି?
ଭାଇ କିଛି ଖାଦ୍ୟର ପରିମାଣ କିଛି ହେଇନି। ସାଙ୍ଗ ମାନଙ୍କ ସହିତ ରହିଛି ସାଙ୍ଗମାନେ ବର୍ତ୍ତମାନ ଶୋଇଛନ୍ତି ମୁଁ କହିବି ଜାଣିଥିଲ ଶନିବାର ରବିବାର ମାତ୍ର ରବିବାର ମାନେ ମୁଁ ଦେବା ପାଇଁ ବହୁତ ବିଳମ୍ବ କରିବି ସାଙ୍ଗମାନେ ମୁଁ ହଉକି ଆପଣ ହଉ ଆପଣ ମତେ ସେମିତି ତ ବିଳମ୍ବ କରି ଶୋଇଥିଲେ ନାଗାଳୟ କ୍ଷେତ୍ରରେ।
ଆଜ୍ଞା ଆଜ୍ଞା,
ଆ କାମ ଏଇ କରଛି,
ଆଜ୍ଞା,
ଆପଣ ତାହାଲେ ଆପଣ ନିତ୍ୟ କର୍ମ ସାରି ସାରିଲେଣି ନାଇଁ କି।
ଆଜ୍ଞା,
ଆପଣ ନିତ୍ୟ କର୍ମ ସାରି ସାରିଲେଣି?
ନାଇଁ ଭାଇ କିଛି ନିତ୍ୟ କର୍ମ-ଅ-ଅ-ଅ କରିନି। ମୁଁ ନିତ୍ୟ କର୍ମ ସାରିଲି ଯାହାବି ମୋର କାମ ଅଛି ମୁଁ ପୁରା ତାକୁ କର୍ମ ସାରିବି ସାରିଲା ପରେ ଭାବିବି କି କୁଆଡେ ଯିବି କଣ କରିବି ଭାବିବି ପାଖାପାଖି ଯିବେ ଟିକେ ଏମିତି କିି ଆମର ହଁ ଏଠି-ଇ-ଇ ପାଖରେ ଗୋଟେ ଆନନ୍ଦ ବନ ଅଛି ତାର ସୌନ୍ଦର୍ଯ୍ୟ ଭାଇ କହିଲେ ନ ସରେ। ଆପଣ ଜାଣିଛନ୍ତି କି ମୋବାଇଲ ରେ ବି ଦେଖିଥିବେ ଆନନ୍ଦବନ ବିଷୟରେ।
ଆଜ୍ଞା,
ପରିକ୍ରମା କରିବି ବୋଲି ଭାବିଛି ସାଙ୍ଗ ମାନଙ୍କ ସହିତ। କାହିଁକି ଦେଖନ୍ତୁ ସେଠି ଯେମିତି କିି ବୃକ୍ଷ-ଅ-ଅ-ଅ ଲାଗିଚି ଯେତିକି ବୃକ୍ଷ ଲାଗିଛି ତ ତା ମୁଁ ଏଇନା ସମୟରେ ଭାଈ ସେଠି ଯାଇ ବସିିବେ ଆପଣ ତ ତାର ଖାନ୍ତି ଆଉ
ଆଜ୍ଞା,
ଭୁଲି ନ ସରେ, କାଲି ସାଙ୍ଗ ମାନେ ଦେବି ଏ କାମ ସରିଗଲା ରହିଲି ଭାଈ।
ଆଜ୍ଞା ଆ
ହୁଁ ହୁଁ
ଆଜ୍ଞା,